ହ୍ୟାଲୋ।
ହୁଁ।
ଖାଇସାରିଲୁଣି।
ହଁ ଖାଇସାରିଲାଣି।
ହଁ ମୁଁ ଯାଇ ଖାଇକି ଆସିଲି ଆଉ।
କଣ କରୁଥିଲ?
ଖାଇକି ଏଇଠି ଆସିଲି ବୋଲି ଟିକେ କଥା ହେଇକି ଯିବି। ଶୋଇ ପଡିବା ଆଉ।
ହୁଁ।
ଘରେ ସବୁ କଣ କରୁଛନ୍ତି?
ଏଇଠି ସବୁ ଖାଇକି ଉପରକୁ ଆସିଲୁ ତ ଗରମ ହଉଛି ତ ଉପକୁ ସବୁ ଆସ୍ ନାଇଁ ମ ଉପର ରୁମରେ ଅଛି।
ଗରମ ଲାଗୁଥିଲା ଛାତ ଉପରେ ବି ମାନେ ଥଣ୍ଡା ଲାଗୁନିଁ।
ହଁ ଏସିକି ଆମେ ପଳେଇ ଆସିଲୁ।
ଏଇ ଯୋଉ ବିୟୁଟି ରୁମରେ ରହୁଛି ଯୋଉ ତାର ଟିକେ ନେଟ୍ ପ୍ରୋବ୍ଲେମ ହଉଛି। ଆ ଛାତ ପରେ ଆସୁଛି ଏଲେ ଛାତ ପରେ କ୍ଲିୟର ଆସୁନି ନା ନାଇଁ।
ହୁଁ।
ହ ସେ ଜାହା କଥା ହବା ଛାତଉପରୁ ଆସିଲେ ହଅନ୍ତା ସେ ରୁମରେ ରହିିଯାଉଚି ଯଉ ହେଥିପାଇଁ ନେଟ ପ୍ରୋବଲେମ ତାର ହଉଛି ଆଉ।
ହୁଁ କଣ କଣ ଖାଇଲ?
ମୁଁ ଏଇ ଭାତ ବଜା କରିଥିଲି ଇ ପାଗ ଇନ୍ତି ଖାଇଦେଲୁ ଆଉ।
ହୁଁ କିଏ କିଏ ଖାଇଲ?
ମୋ ପୁଅର ମୋର ଖାଇଲୁ ବୋଉ ବାପା କୁ ଦେଇ ଦେଇଥିଲି ଦେଲିନି। ହେଠୁ ମୋ ପୁଅ ସିଏ ମୁଁ ଖାଇଲେ ମୁଁ ଖାଇଲେ ସିଏ ଖାଇବ ସାଙ୍ଗ ହେଇକି ପୁଅର ମୋର ଖାଇଲୁ ହଁ। ଆଉ କୁଆଡେ ବୁଲାବୁଲି ଯିବୁ?
ହୁଁଁ ଭାବିଛି ଏଥର ରଣପୁର ଯିବି ବୋଲି।
ରାବଣ ରଣପୁରରେ କଣ ଏଇ ରଥଯାତ୍ରା।
ହୁଁ।
ରଣପୁର ରଥଯାତ୍ରା କହୁଛନ୍ତି ଭଲ ବୋଲି କିଲୋ ନା ଗୋଟେ ରଣପୁର ନାଇଁ କି
ହଁ।
ହଁ ଆଉ ଜା।
ଆଉ ଭାଇ ଫୋନ କରିଥିଲେ?
ହଁ ଏବେ କଲ କରିଥିଲି ଯେ ରୁମକୁୁ ଆସିଛନ୍ତି ଗାଡି ଧରିକି। ଆଉ ସେ କଥା ହେଇକି କହିଲେ ହଉ ରଖିଦେ ମୁଁ ପରେ କଲ କରଚି କଇକି ରଖିଦେଇଥିଲି ଆଉ।
ହୁଁ।
ହଁ ଖାଇଲୁ ରୁଟି କି ତରକାରୀ?
ରୁଟିକୁ ଆଳୁ ପୁଟଳ ତରକାରୀ ହେଇଥିଲା ଆଉ ସନ୍ତଳା ହେଇଥିଲା।
ହୁଁ ଏବେ ପୋଟଳ ଟିକେ ହୁଁ ଏବେ ପୋଟଳ ଟିକେ ବେଶୀ ସମସ୍ତ ଘରେ ନାଇଁ କି?
ହଁ।
ଆ ଆଉ ପୁରୀ କେବେ ଯିବ?
ପୁରୀ ଏବେ ଯାଇନି ମ ଗହଳି ଯୋଉ ହଉଛି ଯିବାକୁ ଇଚ୍ଛା ହଉନି।
ରଥଯାତ୍ରା।
ରଥଯାତ୍ରା କୁ ଏଥର କହିବି ବରକୁଟୁ ନହେଲେ ରଣପୁର ଯିବୁ ଆଉ।
ସେଠି ବେଶୀ ଭିଡ ନାହିଁ କି?
ହଁ ଭିଡ଼ ଯେ ଯାହାଲେ ଚଳିବ।
ହଁ ଆଉ ଆ ଭିଡ ତ ସବୁଆଡେ ରଥଯାତ୍ର ଜଗନ୍ନାଥ ଠାକୁର ଯେହେତୁ ସବୁଠି ଭିଡ।
ହଁ। ନହେଲେ କଣ୍ଟିଲୋ ନୀଳ ମାଧଧ ଯିବୁ।
ହଁ ସେଠିବି ଆଗ ଅପେକ୍ଷା ବି ଭଲ ହେଲାଣି ବୋଲି କହୁଛନ୍ତି। କଣ୍ଟିଲ ମୁଁ ଏବେ ଯାଇନି ଏବେ ଏବେ। ଆ ଦି ବର୍ଷ ତ ଖଣ୍ଡେ ହବ ଯାଇନି ନହେଲେ ଆଗରୁ ଏଟି ଯାଇଛି ବୁଲାବୁଲି କରିକି ଆସିଛି।
ହୁଁ।
ଆଉ ଏବେ ଏବେ ଯାାଇନି ଆଉ।
ଆ ବଡ଼ ଦିଦି ହେରିକା ସବୁ କଣ କରୁସନ୍ତି?
ସିଏ ହେଠି ରୁଟି କରୁସନ୍ତି ବାରିପଟେ ଚୁଲି ଲଗେଇକି।
ହଁ ଏ ଯାଏଁ ସେ ରୋଷେଇ କରିନାହାନ୍ତି?
ତାଙ୍କର ରୁଟି କରୁଛନ୍ତି ଭଜା ହେଇଗଲେ କରିଦେଲେ ରୁଟି କରୁଛନ୍ତି ବାରିପଟେ। ଚୁଲି ଲଗେଇ କି। ଉଠା ଚୁଲି ଲଗେଇକି କରୁଛନ୍ତି।
ତମ ତରବିଲିରେ ପୁରା ପାଣି ଫୁଟୁଛି ସେଇଠି ହିରଣ ଦେଇ?
ହଁ ତରବାଲିରୁ ପାଣି ଫୁଟୁଛି। ଉଷ୍ମ ବସ୍ମ ବସବଣର ପରା।
ହଁ ଆମର ମୁଁ ଏଇ ଅଟ୍ରିରେ ଦେଖିଛି।
ହୁଁ ପାଣି ଫୁଟୁଛି ହେଇ କଣ ହେଲା କହିଲୁ ଗୋଟେ ଟ୍ୟୁଅଲ ହଉଥିଲା। ନାଇଁ ଲୋକ ଆନେ ଯୋଉ ପାଣି ପିଇବେ ବୋଲି ବିଲଆ ବିଲ ସେଇଆଡେ ନା। ଧାନ ମାନ କାଟୁଚନ୍ତି କି ଧାନ ରୁଆ ରୁଇ କରୁଛନ୍ତି ଉଁ ଟିୱଲ୍ ଟେ ଥିଲେ। ପାଣି ଟିକେ ପିଇଦେବେ ମାନେ ଗୋଟେ ଟ୍ୟୁଅଲ୍ ଟେ ହଉଥିଲା ସେ ଟ୍ୟୁଅଲ। ହବ କଣ ସେ ପାଣି ତତଲା ପାଣି ବାହାରିଲା।
ହୁଁ।
ତତଲା ପାଣି ହଁ। ଠାଉଁ ନି ଠାକୁର ନିଜେ ପ୍ରତ୍ୟେକ ଠାକୁରାଣୀ ସେଠି ଅଛନ୍ତି। କିଆଶୁଣି କିଏଶୁଣି ଠାକୁରାଣୀ ଏଟା କେବେ ତବଳୁ ଆମେଯା ଆମ୍ ଆମ ପୂର୍ବରୁ ଆମେ ଜନ୍ମ ହେବା ପୂର୍ବରୁ କୋଉ କୋଉ ବର୍ଷରୁ ରହିଲେଣି।
ଆଉ ସେଇଠି କହୁଛନ୍ତି କଣ ଶଗଡ ହକା ସବୁ ବୁଡି ଯାଇଥିଲା।
ହଁ ଶଗଡ ଗାଈ ବଳଦ ସବୁ ବୁଡି ଯାଇଥିଲା ବା। ଜାମୁ ହୁଏ ଯେ ଏଠ ଠି ଝାମୁ ହୁଏ ଏବେ ଆଉ କିଛି ହଉନି ମାନେ ହଉଛି ଯେ ଏବେ ସ୍ବୀମିଙ୍ଗ ଏ ବାହାରିଲାଣି ମୁଁ ରହିଲେଣି ବାବା ରହିଲେଣି ମଠ ହେଲାଣି ଏଠି।
ହୁଁ।
ବାବାଜୀ ମାନେ ରହିଲେଣି ମଠ ହେଲାଣି ସୁମିଙ୍ଗଆ ହେଲାଣି। ରଜକୁ ହେଇଥିଲା ସୁଜି କାକେରା ହେଇଥିଲା ମ ଇଏ ହେଇଥିଲା ଇଟିଲି ବରା ଚକୁଳି ଏଇଗୁଡା ହେଇଥିଲା ଆଉ।
ହୁଁ ଉଁ।
ହୁଁ। ପିଠା ରା ଏଇ ସୁଜି କାକରା ହେମିତି ଉଁ ଅଳ୍ପ କରିଥିଲୁ ଆଉ।
ହଁ।
ବରାକୁ ଚକୁଳି ଇଟିଲି ଏଉରା ଉନା ଗୋଟେ କରିଦେଲୁ ଆଉ।
ହୁଁ।
ରଜ କୁ କୁଆଡେ ବୁଲି ଯାଇନୁ?
ଏ ରଜରେ ନାଇଁ ମୋ ଏଇ ଖୋର୍ଦ୍ଧାରେ ବି ହଉଚି ବରୁଣେଇ ପାଖରେ ମହୋତ୍ସବ ହଉଚି। ଇଏ ଯାଇନୁ ଏଇ କଳାପଥର ଖାଲି ମହୋତ୍ସବକୁ ଯାଇଥିଲୁ ଆଉ। କଳାପଥରେ ଦିଟା ଜାଗାରେ ହଉଚି ତ। ଯାଇଥିଲୁ ବୁଲିବା ପାଇଁ ଆଉ।
ଆଉ ମରଦରାଜପୁର ଯାଇଥିଲୁ?
ମର୍ଦ୍ରାଜପୁର ନାଁ ଯାଇନି ଖାଲି ଫୋନରେ ଦେଖିଚି ବହୁତ କେତେ କେତେ ଠାକୁରଙ୍କର ମୂର୍ ତି ଖାଲି ହେଇଚି ନା ଶହେ କେତେଟା ନା କଣ ବା।
ଏଇ ଯୋଉ ପାହୁଚର ଦେଖୁନୁ ଗାରମ୍ ଗୋ ଅହଂଙ୍କାର ସବୁ ଲେଖା ହେଇଚି ପାହୁଚ ଗୁରା କେତେ ସୁନ୍ଦର ଲାଗୁଛି ହେରା। ଚଢି ଚଢିକି ଯିବ ଯାଇନୁ କେବେ ଯଦି ଯା।
ହଁ ଯିବୁ କେତେ ବେଳେ ଆଉ ଆଉ ଏଇଠି ଦେଖିଛି ଏଇ ଯୋଉ ଗୋପାଳ ପ୍ରସାଦରେ ଯୋଉ ରାଧାକୃଷ୍ଣ ମନ୍ଦିର।
ହୁଁ।
ହଁ ସେଇଠିକି
ଗୋପାଳ ପ୍ରସାଦ ପାର୍କଟା ତ ସେଇଟା ଆଉ ଆମେ ଗଲୁଣି ଦି ତିନି ଥର।
ମୁଁ ବି ଗଲିଣି ଥରେ ଯାଇଛି ବେଶୀ ଯାଇିନି ଥର ଦି ଥର ଯାଇଛି।
ହୁଁ।
ହୁଁ।
ଉଁ ଆଉ ଯୋଉ ବାଘୁଆପାଲି।
ନା।
ବାଘୁଅପାଲିରେ ଅଛନ୍ତି ସେନ୍ତି ମାନେ ସବୁ ଠାକୁର। ସେଠି ସବୁ ଠାକୁର ବଡ ବଡ ମଣ୍ଡପ ଉଁ ଭଲ ମାନେ ମନ୍ଦିର ଗୁଡାକ ବି ଭଲ ସୁନ୍ଦର ସୁନ୍ଦର। ପ୍ରଶାନ୍ତ ସେଠି ଆମେ ଏଇଥର ଆସିଲା ବେଳକୁ ଏଇ ଗୋପାଳ ପ୍ରସାଦ ବାଘୁଆପାଲି ଯାଇଥିଲୁ ଯେ ବୁଲାବୁଲି କରିକି ଆସିଥିଲୁ ଆଉ। ଭଲ ଲାଗୁଛି ଯୋଗୀ ଯୋଗିଆଣି ଏଇଠି ଯାଇଥିଲୁ?
ନା ସିଆଡେ ବି ଯାଇନି। ସେଟା ଖଣ୍ଡପଡା ବିଲ୍ ବା?
ହଁ। ଯୋଗୀ ଯୋଗିଆଣୀ ହେମିତି କିଛି ନାହିଁ ମ ମାନେ ଦେଖିବା ପାଇଁ ଇ ନାଇଁ ଖାଲି ଝରଣା ଆଉ ଗୋଟେ ମଠ ଅଛି। ଆଉ ଜଙ୍ଗଲ ଗଛଲତା ଏଇଗୁରା ଖାଲି ଆଉ ନହେଲେ ଏମିତି କିଛି ନାହିଁ। ଆଉ ଫଟୋ ଫଟ ଉଠେଇବାକୁ ହେଇ ପ୍ଲେସ ଟା ଭଲ ହେଇଛି ଆଉ। ଭିଡିଓ ଫିଡିଓ କରିବା ଫଟୋ ହେଇକା ଉଠେଇବ ବୋଲି ଏଇଟା ଭଲ ହେଇଛି, ଆଉ ନହେଲେ ଏଠି କିଛି ନାହିଁ। ଏମିତି ଦେଖିବା ପାଇଁ ଏମିତି କିଛି ନାହିଁ ଭୋଜି ଭାତ କରୁଛନ୍ତି ଯାଇକି ସିଆଡେ ଯୋଗୀ ଯୋଗିଆଣି ଝରଣା ଭଲ ଲାଗୁଛି।
ହୁଁ ନୟାଗଡର ନୟାଗଡରେ ଯୋଉ ହେଇଛି ବୈଷ୍ଣବୀ ଦେବୀ ଯାଇଛ?
ନା।
ଏବେ ଯୋଉ ନୂଆ ହେଇଛି ବୈଷ୍ଣବୀ ଦେବୀ ମନ୍ଦିର।
ଏଇ ଯୋଉ ଭାଇନା ଆସିଲେ ବୈଷ୍ଟବି ଦେବୀ ଦେଖିଯିବୁ ପୁରା ଯାଇନୁ ଯିବୁ ଏଇଥର ରଜକୁ କହୁଥିଲୁ ଯେ
ସେଇଠୁ ଏବେ ଚୋରି ହେଇଯାଇଚି ଚାଳିଶ ଲକ୍ଷ ଟଙ୍କାର।
ହଁ ବା ଚୋରି ହେଇଯାଇଛି ରଜକୁ ତ ଯିବୁ ଯିବୁ ବୋଲି ତ ଆଉ ଗଲ ଯାଇପାରିଲୁନି ଇଆଡେ ପୁରୀ ଗଲୁ ଭାରି ଆଉ ଇଆଡେ ତ ଗଲୁନି। ନାଇଁ ଆଉ ଆସିଲେ ଆଉ କଥା ଦିନ ଯିବୁ ଟିକେ ବୁଲିକି ଆସିବୁ ଆଉ।
ଆଉ ଚିଲିକା ଯାଇଚ?
ହଁ କାଳିଜାଇ ଯାଇଥିଲୁ।
ହୁଁ ଆଉ ତା ପାଖରେ ଯୋଉ ଅଛି ନାରାୟଣୀ, ଭଗବତୀ
ହଁ। ନାରାୟଣୀ, ଭଗବ, ସିଦ୍ଧ, ତାରାତାରିଣୀ ସିଦ୍ଧ ଭୈରବୀ
ହଁ ହେଟା ତ ଗଞ୍ଜାମ ଲାଇନ୍ ସେପଟ ଲାଇନ୍ ଆଉ। ହୁଁ।
ସେପଟ ଲାଇନ ସବୁ ଯାଇଥିଲୁ ବୁଲିକି ଆସିଲୁ।
ହୁଁ।
ଆଉ କଣ କରୁଛ?
ନାଇଁ ମୁଁ ଏଇଠି ବସିଥିଲି ଭାବୁଥିଲି ଆଉ ଆଜି ଲେଖିବି ବୋଲି ମୁଁ କହିଲି ମୁଣ୍ଡ କଣ ହଉଚି ଥାଉ କାଲି ଲେଖା ଲେଖି କରିବି।
ହଁ ନହେଲେ ଚାରିଟା ରାତିରୁ ଚାରିଟା ରାତିରୁ ଆସିଲେ ଲେଖିଦବୁ ଆଉ।
ହୁଁ।
ଚାରିଟା ରାତି ରେ ଉଠି ପଡ଼ିବୁ ବେଲେ ଲେଖିବୁ ଆଉ କଣ ଜଲଦି ଟିକେ ଉଠିଲେ
ହୁଁ ହୁଁ।
ଆଉ କଣ କରୁଛ ମୁଣ୍ଡ ମେଡିସିନ ଆଣିକି ଖାଇଲୁନି ମୁଁ କମିଥାନ୍ତା।
ନାଇଁ ନାଇଁ ମୁଣ୍ଡ ମେଡିସିନ ଖାଇଲେ ଅଧିକ ଇଏ ସେମିତି ଆପେ ଭଲ ହେବ। ମେଡିସିନ ଅଭ୍ୟାସ ଥରେ କଲେ ସବୁବେଳେ ମେଡିସିନ ଖାଇକୁ ପଡିବ। ଆଉ ସବୁ ଭଲ?
ବଡ଼ କଣ କହିଲୁ?
ଆଉ ସବୁ ଭଲ?
ହଁ ହଁ ସବୁ ଭଲ ଅଛି। ଭଲ ଯେ ପୁରୀରୁ ଆଇଲା ଦିନ ତ ଏଇ ଯୋଉ କକାର ଛାତି ଟା ଖାଲି ପେନ୍ ହେଲା। ଯାଇକି ଡକ୍ଟର ଦେଖାକ କରିକି ମେଡିସିନ ହେରା ଆଣିଛି। ଖାଉଛି ଆଉ ଆଉ ଏ ନ୍ତୀ ସିଏ ନହିଁ ଖାଇବାରେ ଟିକେ କମିଛି।
ହୁଁ
କେମିତି? ମତେ ଲାଗୁଛି ଚଲା ବାଟ ପଡିଗଲା କି କଣ କେଜାଣି ବେଶୀ ମାନେ ହେଥିଲାଗି ଉ ହେଲା କି କଣ ମାନେ ପୁରୀ କୁ ଗଲେ ଏତେ ଆମକୁ ଚଲା ଅଭ୍ୟାସ ନାହିଁ। ପୁରୀକୁ ଗଲେ ଟିକେ ଚଲାଚଲି ବେଶୀ ବଢିଗଲା ଆଉ ବାଟ ଆଉ। ଅଭ୍ୟାସ ନଥା ସିଏ ଭାଇନା ହିଁକ ତାଙ୍କର କ ସଡିଯିବ ପୁଅ ପିଲା ଆମର ଅଭ୍ୟାସ ନଥିବାକୁ ମେ ଦେହ ମୁଣ୍ଡ କନ୍ ହେଇଗଲା ଏକାଥରେ।
ଆଉ ତମକୁ ଆଉ କଣ ପିଠା ନୂଆ ତିଆରି କରି ଆସିଛି?
ପିଠା ହେଇ ପିଠା ମଣ୍ଡା ପିଠ ପିଠା ତ ଆଉ ମଣ୍ଡା ହଁ
ଆମ୍ବ ଇଟିଲି କେମିତି ହଉଛି
ଆମ୍ବ ଇଟିଲି ଆମ୍ବ ତ ଉଁ ତାକୁ ରସ ବାହାର କରିଦବ ରସ ବାହାର କରିକି ତାପରେ ଚୁନା କରିକି ଥୋଇଥିବ। ତାପରେ ରସ ବାହାରିଗଲାପରେ ଫେଣ୍ଟା ଫେଣ୍ଟି କରି ଥୋଇଦବ। ରଖିବ ଚାରି ପାଞ୍ଚ ଛ ଘଣ୍ଟା ଛଅ ଘଣ୍ଟା।
ତିକି କଣ ଚୁନା ଦିଆହବ?
ଆମ୍ବ ଯଦି ବେଲେ ହବର ଆମ୍ବ ରସ ହବ
ହଁ।
ଆମ୍ବ ରସ ଯଦି ବେଲେ ହବ ତାପରେ ଚୁନା ଦବ ଦେଖିକି ତାକୁ ଚାହିଁକି ଦେବ ଆଉ ମାନେ ଆବ ଯି ରସ ଯଦି ବେଳେ ହବ ଚୁନା ଅଧ ବେଲା ଉପରକୁୁ ଟିକେ ଦବ।
ହୁଁ।
ହଁ। ନେଇକି ତାପରେ ଚାରି ପାଞ୍ଚ ଘଣ୍ଟା ରହିବ ତାପରେ ତାକୁ କରିବ ଇଟିଲି।
ହୁଁ ହଉଉ ହଉ ମୁଁ ରଖୁଛି ଯାାଉ କଣ କର।
ହଁ ହଁ।
ହୁଁ